ହ୍ୟାଲୋ। ଆଜ୍ଞା ଜୟଶ୍ରୀ ଜଗନ୍ନାଥ ଆଜ୍ଞା ଆଜ୍ଞା ଜୟଶ୍ରୀ
କୋଉଠି କହୁଥିଲେ? ହଁ ଭାଇ ଭଲ ଅଛି।
ଭାଇ ମୁଁ ସାଲେପୁର ର ଅଶ୍ରୀେରଶ୍ୱରରୁ କହୁଛି। ଆପଣ?
ମୁଁ ପୁରୀ ଜଗନ୍ନାଥ ଧାମ ରୁ କହୁଛି।
ଆରେ ଭାଇ ଇ ଆପଣଙ୍କ ସହିତ କଥା ହେଲେ ତାହେଲେ ତ ଜାଗାକୁ ଦେଖିଲେ ଆଉ।
ଆରେ ଭାଇ ଜଗା କୁ ମୋ ସହିତ କଥା ହେଇକି କଣ ଦେଖିବେ ସ୍ନାନ ପୂର୍ଣ୍ଣିମାରେ ଆସନ୍ତୁ। ହଉ ଦାଣ୍ଡ ଉପରେ ଦେଖିବେ।
ଆ ତାଙ୍କ ଡୋରି ଲାଗିଲେ ଜଗା ଡୋରି ଲାଗିଲେ କଥାରେ ନାଇଁ ଜଗା ଡୋରି ଲାଗିଲେ କେତେ କଣ ହେଇଜୀବ ଜୀବନେ କହନ୍ତିନି ତା ଡୋରି ଯେ ପର୍ୟ୍ୟ ନ ଲାଗିଛି ଆମେ ପହଞ୍ଚି ପାରିବାନି ଠାକୁରଙ୍କୁ ଡାକୁଚ ଯଦି ଜଗା ଡୋରି ଲାଗିବ ଯିବି ମାଡି ଆଉ କଣ କଥା ରେ ନାଇଁ ଲାଗିଲା ଡୋରି ଚାଲିଲୁ ପୁରୀ। ଆ ତାହେଲେ ଆପଣଙ୍କର ମ କଣ ମନ୍ଦିର ପାଖିରେ ପୁରା?
ହଁ ମନ୍ଦିର ସାମ୍ନା ଗଳି ଆମର ଦୋଳମଣ୍ଡପ ସାହି ଦୋଳମଣ୍ଡପ ସାହି ରେ ଘର।
ଆଜ୍ଞା ଆ ପୁରା ପାଖରେ ଆପଣ ପୁରା ଆଉ। ହଁ ମୁଁ ଯାଇଛି। ଜାଣିଛି ସେ ଜାଗା ସବୁ ଦୋଳ ମଣ୍ଡପ ସାହି ଏଇଟା ତ ପୁରା ସିଂହଦ୍ଵାର ସାମ୍ନା ଗଳିଟା ବାଗେ
ସି ହଁ ସିଙ୍ଗ ଦ୍ଵାର ସାମ୍ନା ଗଳି।
ଯାହା ହଉ ଆପଣ ପୁରା ସାମ୍ନାରେ ଅଛନ୍ତି ଜଗାକୁ କହନ୍ତିନି ଜଗନ୍ନାଥ ମହାପ୍ରଭୁଙ୍କୁ ଜଗତର ନାଥ ଜଗନ୍ନାଥଙ୍କୁ ତମେ ଡେଲି ଦେଖୁଥିବ ଆଉ। କହନ୍ତିନି ପତି ଦିନ ଆ ଦର୍ଶନ କରି ପତିତ ବାବନ।
ହଁ ପ୍ର ହଁ ପ୍ରତିଦିନ ହଁ। ପ୍ର ପ୍ରତିଦିନ ତ ପତିତ ବାବନ ଦର୍ଶନ କରିବା ସମ୍ଭବ ପର ହୁଏ। କିନ୍ତୁ ହଁ ସେ ଭିତରକୁ ଯାଇକି ନଜଗନ୍ନାଥ ଙ୍କ ତିନି ଦିଅଙ୍କୁ ଦେଖି ଖିବା ସମ୍ଭବରେ ଏତେ ହୁଏନି। ଏବେ ତ ପରଦିନ ଯେହେତୁ ସ୍ନାନ ପୂର୍ଣ୍ଣିମା। ଆଉ ଏବେ ତ ବହୁତ ମାନେ ଭିଡ ହଉଛି କାଲି ତ କହିବାକୁ ଗଲେ କାଲି ହ ସନ୍ଧ୍ୟା ଦର୍ଶନ ପୁରା ବନ୍ଦ ରହିବ। କାଲି ଯାହା ସକାଳ ବେଳେ ଯାହା ଦର୍ଶନ ଦେବେ, ତାପରେ ଅଭଢା ବାହାରିବା ପରେ ତାପରେ ସନ୍ଧ୍ୟା ଦର୍ଶନ। ବନ୍ଦ ରହିବ। କାରଣ ଅ ଜଗନ୍ନାଥ ତା ପରଦିନ ଆସିବେ ସ୍ନାନ ମଣ୍ଡପକୁ ଆସିବେ ବିଜେ କରିବେ ତ ତାଙ୍କର ଯ ନୀତି ଅଛି ସେନାପ ଲାଗିବା ନୀତି ଅଛି। ଆଉ ତ ଯୋଉ ପୁରୁଣା ବସ୍ତ୍ର ଯାହା ଥିବେ। ହଁ ସବୁ ଥିବା ହଁ। ଚାଲିବ ସେମିତି ତ ପହଁଡି ହେବେ, ଭୋରୁ ସକାଳ ପାଞ୍ଚଟା ରୁ ପହଣ୍ଡି ହେବେ। ସାତଟା ଭିତରେ ପହଣ୍ଡି ସରିବାର ନୀତି ଖଣ୍ଡ ହୋଇଛି। ତାପରେ ତାର ପୁଣି ନୀତିକାନ୍ତ ଅଛି ପୁଣି ରାଜା ଆସିବେ ଛେରା ପହଁରା କରିବେ ସ୍ନାନ ପୂର୍ଣ୍ଣିମାରେ ମଣ୍ଡପରେ, ଆଉ ତାପରେ ପୁଣି ସେମିତି ଠାକୁରଙ୍କ ନୀତିକାନ୍ତ ହେଇ ସାରିଲା ପରେ ଶହେ ଆଠ ଘର ସବୁ ଠାକୁର ଗାଧେଇବେ। ସୁନା କୂଅରୁ ମନ୍ଦିର ଭିତରେ ଗୋଟେ ସୁନା କୂଅ ବୋଲି ଗୋଟେ କୂଅ ଅଛି। ସେ କୁଅରେ ସ-ଶହେ ଆଠ ଘରରେ, ସବୁ ଠାକୁରରେ ଗାଧେଇବେ ସତତା ମଝିରେ ଗାଧେଇବେ ତାପରେ ସେ ତାଙ୍କର ନୀତି କାନ୍ତ ହେଇସାରିଲା ପରେ, ସେଇ ଗୋଟେ ବିଷୟ ଏବେ ଅବକାଶ ବେଶ ତାକୁ କହନ୍ତି। ସେ ଅବକାଶ ବେଶ ସରିଲା ପରେ, ତାପରେ ଯାଇକି ହାତୀ ବେଶ ହେବେ ସୁସଜିତ ହେଇକି ଭକ୍ତକୁ ସାରା ରାତି ଦର୍ଶନ ଦେବେ। ଆଜ୍ଞା।
ଲାଗିବ ଦେଖିବୁ। ନହେଲେ ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚ୍ୟାନେଲରେ ଡେଲି ସକାଳେ ଦେଖୁଛି। ତାପରେ ଦେଖିବି ଆଉ ଆମର ତ ଏଇଠି ସାଲେପୁର ପାଖରେ ଅଛି ଆମର ଏଠି ବି ଠାକୁର ବାହାରନ୍ତି ସେଠି ଯାଇ ଆମ ମନ୍ଦିରରେ ଦେଖିବି। ଯଦି ଜଗା ଡୋରି ଲାଗିବ ଯିବି। ମତେ
ହଁ ମୁଁ ବି ବହୁତ, ବୋହୁତ୍ ବର୍ଷ ତଳେ, ବହୁତ ବର୍ଷ ଥରେ ଯାଇଥିଲି ସେ ସାଲେପୁର ଯୋଉ କହୁଛନ୍ତି ସେଠି ଆମର ଯୋଉ ଅଚ୍ୟୁତ ନନ୍ଦ ପୀଠ ଏଇ ସ୍ନାନ ପୂର୍ଣ୍ଣିମାରେ ହିଁ ହୁଏ ତାଙ୍କର ହଁ
କି ଜଳଛ ଛତ୍ର ବ୍ୟବସ୍ଥା ବି ଆମେ କରିଛୁ, ଏ ବର୍ଷ ଆପଣ ବି ଯଦି ଆସିପାରନ୍ତି ବି ଭଲ ହଅନ୍ତା। ଜଳ ସେତ୍ରରେ ଆମକୁ ସେବାରେ ସେ ଯୋଗ ଦେଇ ସେ ଲୋକମାନଙ୍କ ସେବାରେ ବି ଲାଗନ୍ତେ ଆଉରି ଭଲ ହୁଅନ୍ତା
ହଁ ଆଛା।
ନାଇଁ ଆପଣ କହିଲେ ଯୋଉ, ଶୁଣନ୍ତୁ ଭାଇ ଭାଇ ଟିକେ ଶୁଣନ୍ତୁ ଆପଣ ଯୋଉ କହିଲେ କି ଯୋଉ ସୁନାର କୂଅ ଅଛି, ମାନେ ମୁଁ ବୁଝ ସେଟା କଣ ସୁନାର କୂଅ ନା ତା ନାଁ ଅଛି ସୁନା
ନା ନା ତା ନା ତା ନାଁ ସୁୁନା କୂଅ। କିନ୍ତୁ
ସେଇଟା ଆମର ମନ୍ଦିର ମାନେ କୋଉ ଜାଗାରେ ଥାଏ? ମୁଁ ସେଇଟା କେବେ ଦେଖି
ସେଟା କୋଇଲି ବୈ- କୋଇଲି ବୈକୁଣ୍ଠ, କୋଇଲି ବୈକୁଣ୍ଠରେ ଥାଏ।
ଆଜ୍ଞା।
ସେଇଟା ପୁରା ପାଣି ପୁରା, ଯେମିତି କୂଅ ପାଣି ପୁରା ସ୍ଵଚ୍ଛ ପୁରା ଇଏ ପୁରା ତଳ ପର୍ଯ୍ୟନ୍ତ ତଳ ଯେମିତି ପୁରା ପଥରେ ଯଦି ପଡିଥିବ। କି ଗୋଟେ କଏନ ବି ପକେଇଲେ ଯେମିତି ପୁରା କଏନ ଟା ସ୍ପଷ୍ଟ ଦେଖାଯିବ ସେଇ ପାଣି ସେତେ ସେ
ପୁରା ନିର୍ମଳ ଆଉ, ତ କହନ୍ତିୁନି ପୁରା ନିର୍ମଳ ପାଣି ଆଉ। ସେଇଟା କଣ ସବୁବେଳେ ସେଟା ତାର ବ୍ୟବହାର ହବ ନା କେବଳ ଏଇ ଯୋଉ ଆମର ଅ ସ୍ଥାନ ପୁନେଇଁ ବେଳେ?
ବାର ହୁଏ। ସବୁବେଳେ ବ୍ୟବହାର ହୁଏ। କିନ୍ତୁ ଏହା ସ୍ନାନ ପୂର୍ଣ୍ଣିମା ଦିନ ଅଧିକ ବ୍ୟବହାର ହୁଏ ଆଉ। ତା ସ୍ନାନ ପୂର୍ଣିମା ଦିନ ଶହେ ଆଠ ଗରା ଇଏ ହେଉଥିବ। ଅଭ୍ଯସ ସେଇ କୂଅ ପାଣି ତ ସବୁଦିନ ଠାକୁରଙ୍କ ନୀତିକାନ୍ତରେ ବ୍ୟବହାର ହୁଏ। କିନ୍ତୁ ଏଇ ଶହେ ଆଠ ତ ବ୍ୟବହାର ହୁଏନି ନା ପ୍ରତିଦିନ। ଆଉ ଶହେ ଶହେ ସେଇ ଶହେ ଆଠ ଶହେ ଆଠ ଗରାରେ ଗାଧେଇଲା ପରେ, ଯାଇକି ଠାକୁରଙ୍କୁ ଜ୍ଵରରେ ଦିଗ ହେବେ ଆଉ ପନ୍ଦର ଦିନ ସେ ଅଣସର ସରରେ ରହିକି ଗୁପ୍ତ ସେବା ପାଇବେ। ଆଉ
ହୁଁ।
ତ ସେବା ପାଇବା ପରେ ପୁଣି ହଁ ତ ଅଣତିରିଶ ତାରିଖ ଦିନ ସ୍ନାନ ପୂର୍ଣ୍ଣିମା ହେଲେ ତିରିଶ ତାରିଖ ଦିନଠୁ ଠାକୁରଙ୍କ ଦର୍ଶନ ଠୁ ଧରିକି। କି ଅଭଢା ଆଉ ତାଙ୍କର ଯେତ ସବୁ ଇଏ ବନ୍ଦ ରହିବ। ସେଇ ଅଭଢା ନ ପାଇକି ଠାକୁର ଶୁଖିଲା ଭୋଗ ପାଇବେ। ଆଉ ଆଉ। ତାପରେ ତାଙ୍କ ଅଛି ତାଙ୍କ ଯେମିତି ଆମେ ଯେମିତି ଜରରେ ପୀଡିତ ହେଲେ ଯେମତି ଠ ଆମର ଡାକ୍ଟର ମାନେ ଆସିକି ସେବା କରନ୍ତି ହଁ। ହଁ ସିଏ ତାଙ୍କର ସେମିତି ତାଙ୍କର ସେବକା ହରିକା ଥାଆନ୍ତି ଜଡିିବୁ
ଦୁ କ କୁହନ୍ତୁ ନା ଭାଇ
ହଁ ମୋଦକ ଯୋଉ ହଁ ମୋଦକ ବଜେ ଠିକ ସେ ମନ କୁରୁନି
ନାଇଁ ମୁଁ ଜାଣିଛି ଜାଣିଛି ଜଣେ ଭାଇ ଷ୍ଟାଟସ୍ ଦଉଥିଲେ ମୁଁ ଦେଖୁଥିଲି ଯେ ତାଙ୍କୁ କେତେ ବୈଦ୍ୟରାଜ ମିଶିକି ଆଉ ସେଟା କରାଯାଏ ଆଉ ସେଟା ଗୁପ୍ତ ରେ ବି ଯାଇଁକି ଦିଆଯାଏ।
ଗୁପ୍ତରେ ଯାଇକି ଦିଆ ହୁଏ ଗୋଲ୍ ଗୋଲ୍ କରାହେଇକି ଆଉ ସେଟା ଗୁପ୍ତ ରେ ଦିଆହୁଏ ତାପରେ। ଆ ଜରର ଜରରେ ସେ ଯଦି ଅସୁସ୍ଥ ହେଇ ଆସୁଥିବେ ତାଙ୍କ ବଡ଼ିକୁ ଖଣ୍ଡେ ଘସାମୋଡ଼ା କରିବା ପାଇଁ ଗୋଟେ ଫୁଲୁରି ତେଲ ବୋଲି ଏ ସେଟା ତିଆରି କରାଯାଏ ମଠ ମାନଙ୍କର ଇଏ ଯେ ବହୁତ୍ ବିଭିନ୍ନ ପ୍ରକାର ଫୁଲର ସେ ରସ ବାହାର କରିକି ସେ ତେଲ ଟା ତିଆରି କରାଯାଏ। ଆ ସେ ତେଲ ଫୁଣି ସିଅଙ୍କରେ ଲଗାଯାଏ। ହୁଁ ଆମ ଦେହବ୍ୟଥା ଯେମିତି ହଉଛି ହଁ। ଆଜ୍ଞା। ସିଏ ଏମିତି ହେଇକି ତା ମାନେ ଯେତେବେଳେ ଜର ତାଙ୍କର ଭଲ ହେଇଯାଏ ତାପରେ ନବ ଯଉବନ ଦର୍ଶନ ହୁଏ। ଆଉ ସେଇ ପନ୍ଦର ତାରିଖ ଦିନ ଷୋଳ ତାରିଖ ଦିନ ପନ୍ଦର ତାରିଖ ଦିନ ସକାଳୁ ଉଠିକି ସିଏ ନବ ଯଉବନ ଦର୍ଶନ ଦିଅନ୍ତି ଠାକୁରଙ୍କୁ ଗୋ ସେଇ ଦିନ ପୁରା ମନ୍ଦିରରେ ତା ପର ଦିନ ତାପରେ ସେ ପହଣ୍ଡି ବିଜେ ହେଇକି ରଥରୁଢ଼ ହୁଅନ୍ତି।
ହଁ ପୁରା ଯାଇକି ଏବେ ଅଣସର କୁ ଗଲେ ଯାଇଁକିରି ପୁରା ରଥଯାତ୍ରାକୁ ଯାଇଁ ବାହାରିବେ ନାଇଁ?
ରସ୍ ରଥ ରଥଯାତ୍ରାକୁ ଯାଇକି ବାହାରିବେ।
ହୁଁ ଏବେ କାଳେ ଅଛନ୍ତି ଠାକୁର ମୁଁ ଯେତେ ଜାଣିବାରେ ଏଇନା ଅଣସରପୁରରୁ କ କଣ ଅଣସର ପୁରକୁ ଗଲା ପରେ ଠାକୁର କାରେ ପଳାନ୍ତି ଅଲାରନାଥ କୁ ଦର୍ଶନ ମାନେ ଜଗନ୍ନାଥଙ୍କୁ ଦେଖି ଦର୍ଶନ ହୁଁ ଦଲାରନାଥ ଦେଖି ସାରିଛେ ଜଗନ୍ନାଥ ବଳଭଦ୍ରଙ୍କୁ ଦେ
ଏଇ ଯୋଉ ଦେଖିବା ସେଇଆ ଅଲାରନାଥ ବି ସେମିତି ପୁରା ମହାତ୍ମା ଗୋଟେ ରହିଛି ସେଠି ସେ ଅଲରାନାଥ ମାନେ ସ୍ଵୟଂ ନାରାୟଣ ସିଏ ଯେତେବେଳେ ଜରରେ ପୀଡ଼ିତ ହଉ ଥାଆନ୍ତି ଆଉ ସିଏ ସେଇ ସମୟରେ ଆସିକି ଅଲାରନାଥ ରେ
ଯୋଉ ମୁଁ ଭାଇ ଯେତିକି ଜାଣିଚି ସେତିକି
ହଁ।
ଆ ସେଇ ଟାଇମ୍ ରେ ମାନେ ପୁରୀ ରେ ଯାହା ଜଗନ୍ନାଥଙ୍କର ନୀତି ନିୟମ ହୁଏ ପୂଜା ହୁଅନ୍ତି ଯେମିତି ସେଠି ସେମ୍ତି ଅବଢ଼ା ବି ଏଠି ମିଳେନା ସେଠି ମିଳେ।
ସେଠି ବି ମିଳେ ସେଠି ବି ଅବଢ଼ା ମିଳେ ତ ଅଲାନାଥରେ ବେଶୀ ସେ ମହତ୍ବ ରହୁଛି ଅଲାରନାଥ କ୍ଷୀରି। ସେଟା ଅଲଣା ଖିରି କୁହନ୍ତି କିନ୍ତୁ ସେ ଖିରି ପ୍ରତିବର୍ଷ ହଁ ଅଲରାନାଥଙ୍କ ପାଖରେ ଆଉ ସେ କ୍ଷୀରିରେ ବି ମାନେ କହିବାକୁ ଗଲେ ଅଲାରନାଥ ତାଙ୍କର ଅ ବହୁତ ମାନେ ଇଏ ଗଭୀର ସମ୍ପ ସମ୍ପର୍କ ରହିଚି ଯେତେବେଳେ ହଁ ତାର କ କାହାଣୀ ଟା ହଉଚି। ସିଏ ଅଲାରନାଥଙ୍କୁ ଜଣେ ବ୍ରାହ୍ମଣ ତାଙ୍କର ସବୁବେଳେ ପୂଜା କରନ୍ତି। ଠାକୁରଙ୍କୁ ଭୋଗ ହେରିକା ଦେଇକି ତାଙ୍କୁ ଇଏ କରିକି ପୂଜା କରନ୍ତି। ଦିନେ ଥରେ ସିଏ ଅସୁସ୍ଥ ରହିଲେ। ଅସୁସ୍ଥ ରହିଲେ। ସେ କଣ କରନ୍ତି ଯେତେବେଳେ ଭୋଗ ହେରିକା ବାଢ଼ନ୍ତି ଠାକୁରଙ୍କୁ ପାଣି ଛଡେ଼ଇକି ଠାକୁରଙ୍କୁ ଲାଗି କରି ସେ ଭୋଗ ପୁଣି ଘରକୁ ନେଇ ଆସନ୍ତି। ଘରେ ତାଙ୍କର ସ୍ତ୍ରୀ ଆଉ ପୁତ୍ର ପାଆନ୍ତି। ସେଇଉ ଘରେ ପାଆନ୍ତି କିନ୍ତୁ ଦି-ଦି ତିନି ସେ ଅ ପାଇଁ ଅସୁ ତ ସେ ଅସୁସ୍ଥ ରହିଲେ। ସେ ତାଙ୍କ ପୁଅକୁ କହିଲେ ଯେ ତୁ ଏଇ କ୍ଷୀରି ପାତ୍ର ନେଇକି ଯା ଠାକୁରଙ୍କ ପାଖରେ ଭୋଗ ଲଗେଇକି ନେଇକି ଆସିବୁ ସେ ଯେତେବେଳେ କ୍ଷୀରି ପାତ୍ର ଟା ଠାକୁରଙ୍କ ପାଖରେ ଭୋଗ ଲଗେଇ ଇଁ ନେଇକି ଯାଆନ୍ତି ତ ଆସିଲେ ଆସିକି ଖାଲି ପାତ୍ର ନେଇକି ଆସନ୍ତି। ସେ ଯେତେବେଳେ ସେ ବ୍ରାହ୍ମଣ ଏରାଙ୍କୁ ଖୁଆଁ ଦି ତିନିଥର କହିଲେ କହିଲେ ଖାଲିପାତ୍ର କଣ ଆଣିଚ। ନା ଠାକୁର ଖାଇ ଦଉଚନ୍ତି। ତା ପରେ ସିଏ ଭାବନ୍ତି ଯେ ମୁଁ ତ ଏତେ ବର୍ଷ ପୂଜା କରୁଚି ମୋ ହାତରୁ କେବେ ଠାକୁର ଖାଇନାହାଁନ୍ତି। ମୁଁ ତ ଯେତେବେଳେ ପୂଜା କରେ ସେ ସେଇ ଜିନିଷ ନେଇକି ଆସେ ଘରେ ତମେ ମାନେ ଖାଅ। ତୋ ହାତରୁ କେମିତି ଠାକୁର କୁର ଖାଇଲେ ତା ପରେ ତାକୁ ବହୁତ ମାରିଲେ। କହିଲେ ବହୁତ ମା ତୁ ଖାଇଦଉଥିବୁ ସେ କହିଲା ନାଇଁ ବାପା। ମୁଁ ଖାଉନି ସତରେ ଠାକୁର ଖାଉଚନ୍ତି। ତା ପରେ ସିଏ ଯା ପୁଅକୁ ଅ କ୍ଷୀରି ପଠେଇକି ତା ପରେ ନି ସେ ନିଜେ ଗଲେ ଦର୍ଶ ଆ ସେପଟୁ ପଛ ପଟୁ ପରୀକ୍ଷା କରିବା ପାଇଁ। ପୁଅ ପଛେ ପଛେ ଗଲେ ସତ କୁ ସତ ପୁଅ କ୍ଷୀରି ରଖିକି ବାହାରି ଯାଇଚି ଆଉ କବାଟା ଦେଇ ଦେଇଚି। ଆଉ ସେଇ କବାଟ କଣାରେ ସେଇ ବ୍ରା-ବ୍ରାହ୍ମଣ ଜଣକ ଦେଖିଲେ ଯେ ଠାକୁର ସତରେ ମାନେ ପୁଅ ହାତରୁ କ୍ଷୀ-କ୍ଷୀରି ଖାଉଚନ୍ତି। ୟକ୍ ପୁଅ ଯୋଉ କ୍ଷୀରି ଥୋଇଚି ସେ ଠାକୁର ଆସିକି ଖାଉଚନ୍ତି। ତ ଇଏ ନା ଠାକୁର ହା ତ ରେ କ୍ଷୀରି ଖାଉଥିବା ସମୟରେ ସେ ସାଙ୍ଗେ ସାଙ୍ଗେ କବାଟ ଖୋଲି ଦେଇଚନ୍ତି କବାଟ ଅଛି ସେ ଗରମ କ୍ଷୀରି ଟା ଠାକୁରଙ୍କ ଶ୍ରୀ ଅଙ୍ଗରେ ପଡି ଯାଇଚି ଯୋଉଠା କିି ଫୋଟା ହେଇଯାଇଚି। ସେଇ ଫୋଟୋକା ଚିହ୍ନ ଏବେ ବି ସେଇ ଅଲାରନାଥଙ୍କ ପୁରା ପଥର ମୂର୍ତ୍ତିରେ ଦେଖାଯାଇଚି। ଯେ ଅଲାର ନାଥ କ୍ଷୀର ଖାଉ ଉଥିଲେ ସେଇଠି ସିଏ ଭାବବିହ୍ୱଳ ହେଇକି କହିଲେ ପୁଅ
ଜାଣିନଥିଲି। ଯାହା ହଉ କହିଲେ କହିଥିବାରୁ ବହୁତ ବହୁତ ଧନ୍ୟବାଦ। କାରଣ ନା ମୁଁ ଏଇ ଜିନିଷ ଟା ଜାଣିନଥିଲି ଯୋଉ ଠାକୁରଙ୍କୁ ଦର୍ଶନ ତ କରିଚି ଯାଇଁକି କିନ୍ତୁ ଏଇ ଯୋଉ କହିଲେନି କ୍ଷୀରି ର ମହାତ୍ମ ଅଛି ଗୋଟେ ଏଡେ ବଡ ଭକ୍ତ ଠାକୁରଙ୍କୁ ପ୍ରସାଦ ଦେଇପାରୁଚି। ତା ସହିତ ତାଙ୍କ ବାପା ଯିଏ ତାଙ୍କୁ ପରୀକ୍ଷା କରିବା ଯାଇଚନ୍ତି ହଡ ବଡିରେ କଥା ନାଇଁ ଚମକି ପଡି ଯେତେବେଳେ ଉଁ ଠାକୁର ନିଜ ଉପରେ ପକେଇ ଦେଇଚନ୍ତି। ଗରମ କ୍ଷୀରି ଟା ଫୁଟକା ହେଇଯାଇଚି ଆଉ। ଯୋଉଟା କି
ଫୋଟକା ହେଇଯାଇଚି। ସେ ସେପ ରେ ସେ ବହୁତ କ୍ଷମା ପ୍ରାର୍ଥନା କରିଚନ୍ତି ଯେ ଠାକୁର ଆପଣ କେତେ ମ ଇଏ ଯେ ମୋ ପୁଅ ଆପଣ କୃପା ସୃଷ୍ଟି କଲେ। ଆଉ ସେବେଠୁ ଯାଇଁକି ସେ ସ ସେବେଠୁ ସେ କ୍ଷୀରି ପ୍ରସାଦ ରୁ ରୂପେ ଠାକୁରଙ୍କୁ ଲାଗି ହବା ସହିତ ଭକ୍ତମାନଙ୍କୁ ବି ଦିଆ ହେଲା। ତ ସେବେଠୁ ସେଇ କ୍ଷୀରି ଯିଏ ଗରମ ଗରମ ଖାଇବାର ଏ ଏଇ ପରମ୍ପରା ରହିଚି ଆଉ। ଆଉ ସିଏ ବି କ୍ଷୀରି ପେଇ ପନ୍ଦର ଦିନ ଯୋଉ ଠାକୁର ଅଣସ ରରେ ଯେତେବେଳେ ରହନ୍ତି। ଆଉ ବ୍ରହ୍ମଗିରି ଅଲରନାଥ ରେ ସେତେବେଳେ ଭିଡ ହୁଏ ସେତେବେଳେ ଏଇ ପନ୍ଦର ଦିନି ଦର୍ଶନ ଅ ହୁଏ ସେ କ୍ଷୀରି ବୁ ହୁଏ ହଁ ହଁ। ନହେଲେ ପାଂ
ଠିକ ଅଛି ଭାଇ ଆଜ୍ଞା ଟିକେ ଶୁଣନ୍ତୁ ଘରେ ଡାକୁଚନ୍ତି ଖାଇବାକୁ। ମୁଁ ଯାଉଚି ଖାଇବି ମୁଁ ଖାଇକି ଆସେ ଆପଣଙ୍କୁ କଲ୍ କରିବି ଆ ଆପଣ ଆହୁରି ଯଦି ହୁଁ ବହୁତ କିଛି ଜାଣିବାର ବି ଅଛି ଯେହେତୁ ଆପଣ ପୁରୀ ବାସିନ୍ଦା ଯାହା ହେଲେ ଆପଣଙ୍କ ଭିତରୁ କିଛି ବହୁତ ଚି ଜାଣିବାର ଅଛି ମୁଁ ଆପଣଙ୍କୁ ପଚାରି ବୁଝିବି ଆଉ ଆଜ୍ଞା।
ଆଜ୍ଞା ଶୁଭ ରାତ୍ରି। ଜୟ ଜଗନ୍ନାଥ।